ହାଲୋ ହଁ ଭାଇ ପ୍ରଣାମ।
ହଁ ପ୍ରଣାମ ପ୍ରଣାମ। ଆଉ ଆଜି ସବୁ କଣ ସବୁ ଦିନ ମାନ ଆଜି ସବୁ କଣ କେମିତି କରିଲେ ଟିକେ ବର୍ଣନା କରିବେ କି ମୋ ଆଗରେ?
ହଁ ଦିନ ବର୍ଣ୍ଣନା କରିବି। ଆଉ ଆପଣ ଦେହପା ଏଇନେ ଭଲ ଅଛି ତ?
ଆଜ୍ଞା ନିଶ୍ଚିନ୍ତ। ହଁ ଦେହ ଟିକେ ଥଣ୍ଡା ଜର ହେଇଯାଇଚି। ଆଉ ଏବେ ବର୍ତ୍ତମା
ଆଉ ଥନ୍ ଆଉ ଥଣ୍ଡା ଜର ହେଇଚି ଟିକେ ସେ ସେ ଡାକ୍ତର ହେତିକା ଟିକେ ଦେଖେଇଲନି
ନିଶ୍ଚନ୍ତ ନିଶ୍ଚିନ୍ତ ଯେ ଆମ ଡାକ୍ତରଖାନା ଭାବିଛି କାଲି ଯିବି
ହଁ ଆଉ ଆମ ଗାଁକୁ ଏତେଠୁ ବାଲା ଆସିଛନ୍ତି ଗୁପଚୁପ ଭାବୁଚି ଖାଇବି ନା ଖାଇବିନି ହୁଁ ଆଉ ତମର ବାଘର ଫାଘର ପାଇଁ କଣ
ନାଇଁନାଇଁ ସେ ପର୍ଯ୍ୟନ୍ତ ମୁଁ କିଛି ଭାବି ନାହିଁ ଆଉ ଆପଣଙ୍କ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆଜ୍ଞା କୁହନ୍ତୁ
ଆପ ଆପଣ ବାହାର କଥା ପାଇଁ ଘରେ କିଛି ଉଠା ଉଠି କରିଥିବେ କି କଣ
ନିଶ୍ଚିନ୍ତା ନିଶ୍ଚିନ୍ତା ହଁ ଉଠେଇଛନ୍ତି ତେଣୁ ମୁଁ ସେ ବିଷୟରେ ଟିକେ ସମୟ ତାଙ୍କୁ ମାଗିଛି
ଆଚ୍ଛା ତ ତମେ କହନ୍ତି ତମେ ମାଗିଛ
ଫଳ ଟିକେ କହିବେ କି
ଫଳ ଗଛ ପିଜୁଳି ଅଛି ହଁ ପିଜୁଳି ଅଛି ଖଜୁରୀ ଅଛି ଆଉ ଏ ପିଜୁ ପିଜୁଳି ଖଦିରି ନା ଚାଲିଛି
ଆଜ୍ଞା
ହଁ ସେଗଦିି
ହଁ କୁହନ୍ତୁ
ହୁଁ ପିଜୁଳି ଖାଜିରି ଏସବୁ ଚାଲିଛି ଆମେ ଖାଉଛୁ ଆମ ବାର ହେଇଛି ହଁ
ନାଇଁ ଆମ ଆମର ଏପଟେ ନ ନଡିଆ ଗଛ ଅଛି କଦଳୀ ଗଛ ବି ଅଛି ଆଉ କିନ୍ତୁ ମାଙ୍କଡ ମାନେ ସବୁ ବହୁତ ଉପଦ୍ରବ କରୁଛନ୍ତି ତେଣୁ, ଆମେ ମା ଙ୍କଡ଼ ମାନଙ୍କୁ ଗୋଡେଇବା ପାଇଁ ଏଠି ବସି ଜଗି ରହିଛୁ ଗୋଟେ ବାଡି ଧରି।
ଆଉ ଯାହା ଆଉ ଜଗା ରଖା ନ କଲେ ମାଙ୍କଡ ତ ସବୁ ଖାଇଦେବେ ନା ଫଳମୂଳ। ବୁଝିଲେ ହଁ, ଆଉ
ଆଉ ଆପଣଙ୍କ ବାଡ଼ି ଘରେ ସବୁ କଣ ଲଗେଇଚନ୍ତି?
ମୁଁ ବାରିଘରେ ଆମର ଲାଗିଛି ଜହ୍ନି, ଭିଣ୍ଡି ହୁଁ କାକୁଡି ଆମ ଛୋଟିଆ ବାରି ସେ ଆଗରେ ସେମିତି ଲଗେଇଚୁ ଆଉ, ଆଉ ତମର କଣ ଲାଗିଚି?
ଜହ୍ନି, କାକୁଡି, କଖାରୁ ଆଉ ସବୁ ଲାଗିଚି ଫଳ ଏବେ ହେଇନାହିଁ ଗଛର ଯତ୍ନ ନଉଚୁ ଗଛ ଗୋଟେ ହଉଛି ଆମର ଜୀବନ, ଗଛ କୁ ଯତ୍ନ ନେଲେ ଭଲ ଫଳ ଆମକୁ ସେ ଦେଇଥାଏ ଆଜ୍ଞା କୁହନ୍ତୁ। ଆଜ୍ଞା।
ଆଚ୍ଛା ଆଉ ଏଇ ଆର କଣ ତମ ସାଙ୍ଗର ମାନେ ସାଙ୍ଗ କହିଚନ୍ତି ତମେ ଯିବ ନା ଯିବନି?
ତାଙ୍କ ସାଙ୍ଗେରେ ମୁଁ କଥା ହବାକୁ ମତେ ବହୁତ୍ ଭଲ ଲାଗୁଚି।
ଆଚ୍ଛା ହଁ ନା ତମ କିଛି ଅସୁବିଧା ହଉଚି କି?
ନାଇଁ ଅସୁବିଧା-ଅସୁବିଧା କିଛି ନାହିଁ। ଆଉ ଆପଣଙ୍କ ଆଜି କଣ ସବୁ ଖାଇଚନ୍ତି ଆଜି? ଆଜି କଣ ଖାଇଚନ୍ତି ଟିକେ କହିବେ?
ଭାଇ ମୁଁ ତ ଖାଇବା କଥା ତମକୁ କହିବା ମନେନାହିଁ ତଥାପି କହିଦଉଚି। ଆଉ ଆଜି ଗୋଟେ ଭୋଜି ଖାଇଥିଲି।
ଆଜ୍ଞା।
ହୁଁ ଆଜି ଭୋଜି ଖାଇଥିଲି। ଆଉ କଣ ଖାଇବି ଏଇୁ ଚାରିଟା ଖେଳିକୁ ଯିବି, ହଁ ଅବିକା ଶୁଭିଲା ଦେଖିଲେ?
ହଁ କୁହନ୍ତୁ କୁହନ୍ତୁ ହଁ କୁହନ୍ତୁ ହଁ ହଁ କୁହନ୍ତୁ?
ଶୁଭିଲା ଭାଇ, ହଁ ଆଉ ଏଇ ଆଉ ତମ ଖବର କଣ କୁହ ନୂଆ ଖବର କଣ କିଛି, ତମ ସାଙ୍ଗସାଥି ବାହାଘର କୁଆଡେ ଯିବ ନିମନ୍ତ୍ରଣ ହେଇଛି। ଯିବି ନାହିଁ କଣ
ନିଶ୍ଚିନ୍ତ ହଁ ଏବେ ଆମର ମୋର ଗୋଟେ ସାଙ୍ଗ ବାହାଘର ହବାର ହ ହବ ତେଣୁ ମୁଁ ସେଠି ଯିବା ପାଇଁ ପ୍ରସ୍ତୁତ ହେଉଛି। ଆ ଆମର ଏଇ ସତେଇଶି ତାରିକ୍ ବାହାଘର ହବାର ଅଛି। ଆଉ ଆ ଆପଣ ଆପଣଙ୍କ ଆଡ଼େ ସବୁ ଗମନାଗମନ ପାଇଁ କଣ ସବୁ ବ୍ୟବସ୍ଥା ଅଛି?
ବଟ ହଁ ଆଉ ଏଠି କିଛି ନାହିଁ ମ ମହାବିନାୟକ ଚଣ୍ଡଖୋଲ୍ ପାଖେରେ ଲୋକ ଲୋକ ଯଦି ଏଇଠି ଯିବ ବୁଲିଆକୁ ଆଉ କିଛି ଏମିତି ନାଇଁ।
ଆଜ୍ଞା ଆଜ୍ଞା। କୁହନ୍ତୁ।
ତମ ସାଡେ ଆଉ କଣ ଆଉ କଣ ଅଛି ସବୁ
ହଁ ଆମ ଆଡେ ସବୁ ଭଲ ଭଲ ଯା ଆଜ୍ଞା ନିଶ୍ଚିନ୍ତ, ଆମ ଆଡେ ଭଲ ଭଲ ଜାଗା ଅଛି ଆ ଆପଣ ଯଦି ସମୟ ବାହାର କରି ଆମ ଏପଟକୁ ଆସନ୍ତି ମୁଁ ତେବେ ଆପଣଙ୍କୁ ବୁଲେଇବାକୁ ନିହାତି ନେଇକି ଯିବି।
କାରଣ ମୁଁ ତ ଭାବିଛି ସମୟ ବାହାର କରି ଯିବାକୁ ହେଲେ କଣ କରିବି? ସବୁତ ସବୁ କାମ କରିଆକୁ ପଡୁଚି। ହେଲେ ହଁ ସେୟା ଆମର ମନେ ପଡ଼ିଲା ମୁଁ କହିଲି ଆ ଭାଇଙ୍କ ପାଖକୁ ଟିକେ ଲଗେଇବା କଣ ସବୁ ହାଲଚାଲ୍ ସବୁ ଟିକେ ପଚାରିଦେବା ହୁଁ। ଆଉ ତମୁକୁ କଣ ରୋଷେଇ ତମୁକୁ କଣ ଆସେ?
ଆସେ ଆଉ ଭଜା ଆସେ ଭାତ ଡାଲି ଭଜା, ଆଉ କିଛି ଆସେ ନାହିଁ।
ଏଇ ଭା ଭାତ ଡାଲି ଭଜା ଜାଣିଛ, ଆଉ କିଛି କୁକୁଡା ଫୁକୁଡା ଛୋଳ? ଛେଳି ବତକ
ସେ ଗୁରା ଖାଇବା ଜାଣିଛି, ମୁଁ ଅବଶ୍ୟ ଖାଏ କିନ୍ତୁ ଏ କେମିତି ହୁଏ ମୁଁ ଜାଣିନାହିଁ, ଏଁ
ଆଜ୍ଞା ନିଶ୍ଚିନ୍ତ ମୋର ମୋର ଭାଇ ଖାଦ୍ୟ ଲୋଭି ମୁଁ। ମୁଁ ଟିକେ ଆମିଷ ଖାଇବା ପାଇଁ ବହୁତ ବହୁ ପସନ୍ଦ କରେ। ଆଉ ଆପଣ ଆପଣ କଣ ଶାକାହାରୀ? ଆଜ୍ଞା ଆପଣ ଆମେ ମା ମାଂସାସୀ ନା ଶାକାହାରୀ?
ଆଜ୍ଞା କୁହନ୍ତୁ? ଆଜ୍ଞା ହାଲୋ କୁହନ୍ତୁ?